ହ୍ୟାଲୋ।
ହ୍ୟାଲୋ ହଁ କୁହନ୍ତୁ? ହଁ ଭଲ ଅଛି। ଆପଣ? ଭଲ ଅଛି। ଆପଣ?
ମୁଁ ବି ଭଲ ଅଛି। ଆଉ କଣ କରୁଛନ୍ତି?
କିଛି ନୁହେଁ ଏମିତି ବସିଥିଲି।
ଆଚ୍ଛା। ଆଉ ଆପଣ ନିକଟ ଅତୀତରେ କୋଉ ଜାଗା କୋଉ ପାଖାପାଖି ତମେ ବୁଲିବାକୁ ଯାଇଛ?
ଆଜ୍ଞା, ମୁଁ ଏଇ ଯପ୍ତାହେ ପୂର୍ବରୁ ପୁରୀ ବୁଲିବାକୁ ଯାଇଥିଲି।
ଆଚ୍ଛା। ହଁ ଯଦି ଆମେ ଦେଖୁଛେ ଅଁ ଭାରତ ବର୍ଷର ବିଭିନ୍ନ ତୀର୍ ତୀର୍ଥସ୍ଥାନ ଏବଂ ବିଭିନ୍ନ ପୌରାଣିକ ହସ୍ଥଳ ମଧ୍ୟରେ-ଏ-ଏ-ଏ ପୁରୀ ବା-ଆ-ଆ-ଆ ଯା କିଏ ବୈଷ୍ଣବ ଧର୍ମଙ୍କର ବା ଧର୍ମାବଲମ୍ବୀଙ୍କ ପୀଠସ୍ଥଳୀ ତା ସହିତ୍ ତ ଆମେ ମଧ୍ୟ ଦେଖୁଛୁ ଯେ ଅ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ତା ସହିତ ଅ ବଙ୍ଗୋପସାଗରର ସୀମାରେ ଏକ ସୁନ୍ଦର ବାତାବରଣ ନିହାତି ରହିଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜଗନ୍ନାଥଧାମର ତାଙ୍କ ଆଣ୍ଠସ୍ଥଳଳେ କଣ କେମିତି ଆପଣଙ୍କର ଏକ୍ସପିରିଏନ୍ସ ରହିଲା ଟିକେ ସେୟାର କରିବେ?
ଆଜ୍ଞା ଆପଣ ତ ଜାଣିଛନ୍ତି ଚାରି ଧାମରୁ ଗୋଟେ ଧାମ ହଉଛି ପୁରୀ। ପୁରୀରେ ଆପଣ ଦେଖୁଥିବେ ବୋହୁତ୍ ଜଣ ଶ୍ରଦ୍ଧାଳୁ ଆସନ୍ତି। ତ ସେମିତି ହିଁ ଆମେ ହିଁ ପୁରୀ ଯାଇଥିଲୁ। ପୁରୀ ଟା ଭୁବନେଶ୍ୱରରୁ ନିକଟବର୍ତ୍ତୀ ଥାଏ। ତ ପୁରୀ ଆମେ ସକାଳୁ ବାହାରି ପଳ ଥିଲୁ ପୁରୀ ପହଞ୍ଚିଲା ବେଳୁ ଆମ ଗାଡିଟା ସେତିକି ଭିତରେ ଆମେ ପୁରୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଯାଇଥିଲୁ। ଆଉ ଆପଣ ଜାଣିଛନ୍ତି ପୁରୀରେ ତ କୌଣସି କାରଣ ମୋବାଇଲ୍ କିଛି ଆଲାଉ ନଥାଏ। ଭିତରକୁ ଆମେ ସବୁ ଜିନିଷ ବାହାରେ ରଖ ରଖି ଭିତରକୁ ଯାଇଥିଲୁ। ସେଇଠି ଭଲ ଏବେ ସିକୁ ରୁଟି ବ୍ୟବସ୍ଥା ବି ଭଲ ଅଛି। ଲୋକମାନଙ୍କୁ ଲାଇନ୍ ରେ ଠିକ୍ ରେ ଛଣା ଯାଉଛି ଏତିକକୁ।
ହୁଁ ହୁଁ। କଣ ଅନୁଭୂତି ଥିଲା ଯଦି ଆପଣ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର କୋଉ ସମୟରେ ଆପଣ ଦର୍ଶନ କଲେ?
ଦର୍ଶନ କଲା ବେଳୁ ହେଇଗଲା ସେଇ ଦଶଟା ଭିତରେ। ସେହେତୁ ଗହଳି ଟିକେ ଅଧିକ ଥିଲା। ତି
ଆଚ୍ଛା। କଣ କେମିତି ଆପଣଙ୍କ ଅନୁଭୂତି ରହିଲା ଦର୍ଶନ କରିକି ଆପଣ କଣ କେମିତି ଲାଗିଲା
ଆମକୁ ବୋହୁତ୍ ଭଲ ଲାଗିଲା ଶାନ୍ତି ଲାଗିଲା ମନକୁ ଠାକୁରଙ୍କୁ ଦେଖିକି। ଗହଳି ଥିଲା କିନ୍ତୁ ହେଲେ ବି ମନକୁ ଶାନ୍ତି ଲାଗିଲା। ଆଉ ସେଠି ଆମକୁ ଅଭଢା ଖାଇବାକୁ ମିଳିଲା ଆପଣ ଜାଣି ଛନ୍ତି ଯେ ପୁରୀରେ ଅବଢା ହୋଉଛି ବୋହୁତ୍ ପ୍ରସିଦ୍ଧ। ତାଳପିନ ଉପରେ ମାଟି ପାତ୍ରକୁ ରଖିକି ସେଇଥିରେ ଭୋଗ ତିଆରି କରାଯାଏ।
ହଁ।
ଅ ଅନେକ ମନ୍ଦିରରେ ସେପଟେ ରୋଷେଇ ରଷେଇ ଘର ଥାଏ ସେଥିରୁ ବଡ ରୋଷେଇ ଘରବି ଆମ ପୁରୀର ସେଇଟା ଆମେ ବହୁତୁ
ଆଉ କୋଉ କୋଉ ଜାଗାଗଲେ? ହଁ ପୁରୀ ଏ ଶ୍ରୀମନ୍ଦିରକୁୁ ଛାଡି ଆପଣ ଆଉ କୋଉ କୋଉ ଜାଗା ବୁଲିବାକୁ ଗଲେ?
ପୁରୀ ଶ୍ରୀମନ୍ଦିରକୁୁ ଛାଡିକି ଆମେ ପୁରୀର ପାଖରେ ଥିବା ବେଳାଭୂମିକୁବି ଯାଇଥିଲୁ।
ହଁ ମୋ ଯଦି ଯଉଟା କହୁଛନ୍ତି ଆଉ?
ପୁରୀ ବେଳା ଭୂମି ଯାଇଥିଲୁ ପାଖରେ ଯେତିକି ସବୁ ଥିଲା ଜାଗା ଯୋଉଠି ବିଭିନ୍ନ ପ୍ରକାର ଜିନିଷ ମିଳୁଥିଲା। ଯେମିତି ଠାକୁରଙ୍କ ମୂର୍ତ୍ତି ହୋଉ ଚନ୍ଦନ ପେଡି ବହୁ ଶଙ୍ଖା ସିନ୍ଦୁର ସେ ଜାଗା ମାନଙ୍କରେ ବି ଆମେ ସାଇଟ୍ରେ ଦେଖ ଦେଖିବାକୁ ବିଭିନ୍ନ ଜିନିଷ ପାଇଲୁ କିଣିକିବି କିଛି ଧରିକି ଆସିଛୁ।
ଆଛା। ବୋହୁତ୍ ବଢିଆ କଥା ଆମେ ଏ ଯଦି ଆସ୍ଥା ଓ ବିଶ୍ଵାସ ବା ଆ ଧର୍ମାବଲମ୍ବୀଙ୍କ କଥାକୁ ଦେଖ ହୋଉଛେ ଜଗତର ନାଥ ବୋଲି କହୁଚେ ତ ସି ହଉଛନ୍ତି ଜଗନ୍ନାଥ। ନିଜ ଭାଇ ଭଉଣୀଙ୍କୁ ତା ସହିତ ବିରାଜମାନ ଅଧାଗଢା ଆ ଭାବରେ ବିଷ୍ଣୁଙ୍କର ଏଇ ରୂପକୁ ଅ ସାରା ଜଗତରେ ତାଙ୍କୁ ଅନୁସରଣ କରୁଛନ୍ତି ଏବଂ ଏଥିରୁ କଳ୍କୀ ଅବତାରର ମଧ୍ୟ ପୁନରବିନ୍ୟାସ ହେବ ବୋଲି ଅ ଏ ମଧ୍ୟ କିମ୍ବଦନ୍ତୀ ରହିଛି ଆଉ
ଲେଖା ଅଛି।
ହ ନିହାତି ମାଳିକାରେ ମଧ୍ୟ ଲେଖା ହେଇଛି ଆମେ ଯଦି କିସି ପୁରୀକୁ କହୁଛେ ଭୁବନେଶ୍ୱର ପୁରୀ ବା ଭୁବନେଶ୍ୱର ପୁରି କଟକକୁ ସ୍ୱର୍ଣତ୍ରିଭୁଜ ବୋଲି ମଧ୍ୟ କହୁଚେ। ତ ଆମେ ଯେତେବେଳେ ଭୁବନେଶ୍ୱରରୁ ପୁରୀ ଆଡକୁ ଯାଉଚେ ବହୁତ କିଛ ଏଁ ତୀର୍ଥ ସ୍ଥାନ ରହିଛି, ତାମଧ୍ୟରେ କିମ୍ବଦନ୍ତୀ ରହିଛି, ଆପଣ ସାକ୍ଷୀ ଗୋପଳକୁ କୁହନ୍ତୁ, ମାଳତୀ ପାଟପୁର କୁହନ୍ତୁ। ଅ ଲୀଳାମୟ ଠାକୁରଙ୍କର ପ୍ରତିଟି ମୁହୂର୍ତ୍ତରେ କିଛି ନା କିଛି ଲୀଳା ଘଟେଇଛନ୍ତି। ଆ ଦାଶିଆ ବାଉରୀର ନଡିଆ ଦେବା କଥା କୁହନ୍ତୁ ରୁକ୍ଷୀ ବଳରାମଙ୍କର ସେ ମୂର୍ତ୍ତି ତିଆରିର କଥା କୁହନ୍ତି ଦାସିଆ ତାସହିତ ଆପଣଙ୍କର ମାଳତୀପା ମାଉସୀଠୁ ସେ ଅ ତୁଳସୀର ରଖିବାର କ କଥା କୁହନ୍ତି, ସବୁଥିରେ ଲୀଳାମୟ ତଥା ଜଗନ୍ନାଥଙ୍କର କୌଣସି ନା କୌଣସି ଅ ଅ ଲୀଳା ଜଡିତ ରହିଛି ଏବଂ କୁହାଯାଏଯେ ଅ ଯେତେବେଳେ ଏ ସବୁ ଧାମ ଗୁଡିକରେ ବୁଲାବା ନଆସିଲେ ଯେବେ ଯାଇହୁଏନି, ନିହାତି ଭାବେ ଏଇଟା ଆ ଆପଣ ବଦ୍ରିନାଥବି ଦେଖନ୍ତୁ କେଦାରନାଥ ରାମନାଥ ଏବଂ ଦ୍ୱାରିକନାଥ ସବୁଥିରେ ଏଭଳି ଭାବ ଦେଖାଯାଏ। ଏବଂ ଜଗନ୍ନାଥ ଏତିକି ଏଥିପାଇଁ ସ୍ଵତନ୍ତ୍ର କାହିଁକିନା ଆ ବିଷ୍ଣୁ ସବୁ ଧାମରେ ଅନ୍ୟକିଛି କାର୍ଯ୍ୟ କରିଥାନ୍ତି କିନ୍ତୁ ଜଗନ୍ନାଥ ଧାମରେ ସେ ଭୋଜନ ପ୍ରାପ୍ତ କରିଥାନ୍ତି, ଦିବସରେ ଚାରିଥର ଭୋଜନ ପ୍ରାପ୍ତ କରନ୍ତି ଏବଂ ଆସିଥାନ୍ତି। ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏବଂ ଅ ସବୁ ଆ ମନ୍ଦିରରେ ଯଦି ଠାକୁରଙ୍କ ଆଖି ଆମେ ଦେଖିଥିବାଯେ ସେ ମୁଦ୍ରିତ ନୟନ କି ହଁ ଥାଏ କିନ୍ତୁ ଜଗନ୍ନାଥଙ୍କ ଚକ୍ଷୁ ଏକ ସୁନ୍ଦର ଏବଂ ଅପୋଲୋକ ନୟନରେ ସୃଷ୍ଟି କରାଯାଇଛି ଯାହାକି ସମସ୍ତଙ୍କୁ ଅ ଦୃଶ୍ୟମାନ ଯେ ଆମେ ଦେଖୁଥିବା ଜଗନ୍ନାଥଙ୍କୁ ନୁହେଁ ଜଗନ୍ନାଥ ଆମକୁ ଦେଖିଥାନ୍ତି ଏଭଳି ଲାଗିଥାଏ। ଏକ ଭବ୍ୟ ଅନୁଭୂତି ଏବଂ ଦିବ୍ୟ ଅନୁଭବ ନିହାତି ଭାବରେ ସମସ୍ତଙ୍କୁ ଲାଗେ। ଆପଣ ଯେମିତି କହିଲେ ମହୋଦଧି ଅ ତ କଥା ଥାଏ ଯେ ଆମେ ମହୋଦଧିରେ ଆ ମହୋଦଧି ନିକଟସ୍ଥ ସମୁଦ୍ର କୂଳରେ ପାଖରେ ଅଛି ଯେଉଁ ସ୍ବର୍ଗଦ୍ବାରରେ ଆ ଦେବ ତ ମାନେ ରାତ୍ରିରେ ଆସି ମହାପ୍ରଭୁଙ୍କୁ ଅ ଦର୍ଶନ କରିଥାନ୍ତି ଏବଂ କାଳ ରାତ୍ରୀର କି ଛି ସମୟରେ ସାରା ପୁରୀ ଶୋଇ ପଡିଥାଏ ସେଇ ସମୟର ଦର୍ଶନ କରିଯାଆନ୍ତି ଏବଂ ପୁରୀରେ ସଵର୍ଗଦ୍ୱାରରେ ଆମର ମଣିକର୍ଣ୍ଣିକା ଘାଟ ଯଦି କହୁଛି ତା ଭଳି ଅହରହ ନିଆଁ ଜଳିଥାଏ ଏବଂ ସେ ନିଆଁର ଅ ରେ କୁହାଯାଏ ଯେ ସ୍ଵର୍ଗ ପ୍ରାପ୍ତି ହୁଏ ବୋଲି।
ଆଜ୍ଞା।
ବେଳାଭୂମି
ଆଜ୍ଞା।
ଦେଖୁଛି, କିନ୍ତୁ ଏପରି ଏକ ବେଳାଭୂମି ପୁରୀ ସମୁଦ୍ର କୂଳ ସେ କୂଳଠୁ ପଛକୁ ପଛୁକୁ ଫେରି ଫେରି ଯାଉଥିଲା ଯାହାକି ଅ କିମ୍ବଦନ୍ତୀ କୁହେ ଏବଂ ଆମର ଇତିହାସ ମଧ୍ୟ କୁହେ ସମୁଦ୍ର କୁୂଳରୁ ବା ସମୁଦ୍ର ଭିତରୁ ହିଁ ଜଗନ୍ନାଥ ମନ୍ଦିରର ଉଦ୍ଧାର କରାଯାଇଛି। ଏବଂ ପ୍ରତିଟି ଏ ବସ୍ତୁରେ କଥା ରହିଛି ପ୍ରତିଟି କଥା ଅଛି। ଲୋକଙ୍କର ଠାକୁର ଆମେ କହୁଛେ ସେଇ ଓଡିଶା ବାସୀଙ୍କର ମଉଡ କେବଳ ଓଡ଼ିଶାସୀଙ୍କର ନୁହଁ ସାରା ଭାରତ ବର୍ଷରେ ରୁହେ। ଆଗାମୀ ଦିନରେ ମଧ୍ୟ ଜୁନ୍ ସମୟରେ ଆସିଯାଉଛି ଆଷାଢ ମାସ ଶୁକ୍ଲପକ୍ଷ ଦିତୀୟା ତିଥିରେ ଆ ମହାପ୍ରଭୁ ବାହାରକୁ ଆସିଥାନ୍ତି ସବୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଯାହାକି ବଡ ଯାତ୍ରାରେ ଇଏ ଗିନିଜ ବୁକରେ ନାମ ନାମିତ ହେଛି ଯାହାକି ମିଲିୟନ ଅଫ ଲୋକ ସେଠାରେ ଉପସ୍ଥିତ ରୁହନ୍ତି। ପଇସା ନଥାଉ ଆ ସେ ସବୁ ଜିନିଷପତ୍ର ଭରିନି ମନ୍ଦିରେ